ହଁ। ଏଇଠି ଛାତ ବୁଲୁଛି ତମେ?
ମୁଁ ଛାତ ଉପରେ ଆଉ।
ଅ ଗରମ କେମିତି ହଉଛି? ଏଇ ଟିକେ ବାହାରେ ଯାଇକି ଟିକେ ଗୁପଚୁପ୍ ଖାଇକି ଆସିଥିଲୁ ଗୁପଚୁପ ଆଇସ୍କ୍ରିମ।
ଗରମ ପୁରା ଜୋର ଜୋର ଗରମ ଜୋର ହଉଚି ଇଆଡେ। ପୁରା ଖାଇଥିଲି ମୁଁ ଏଇନା ନଡୁଆ ଚା ବିସ୍କୁଟ ଖାଇଥିଲି। ଜଷ୍ଟ ଖାଇକି ଏଇନା ଆଇଲି ଛାତ ଉପରକୁ ଆଉ। ନା ବର୍ଷା ହେଇନି। ଗରମ ପୁରା ଜୋରେ ପବନ ବି ଟିକେ ଦଉନି ଛାତ ଉପରେକୁ। କାଲି ବଢିଆ ପବନ ଦଉଥିଲା ଆଜି କିନ୍ତୁ ପବନ ଦଉନି ଟିକେ ପତର ବି ହଲୁନି।
ନା ବର୍ଷା ହେଉଚି ନା ଥଣ୍ଡା ଲାଗୁଚି କିଛିନାଇଁ ଗରମ ହେଉଚି ଜୋରେ।
ହୁଁ ପବନ ଫବନ କିଛି ଦଉନି ଫ୍ୟାନ ବି କାଟୁ କରୁନି ଆଉ।
କଣ କହିଲ?
ଏସି ଫେସି ଲଗେଇଦେଲେ ଭଲ ହୁଅନ୍ତା।
ହଁ।
ଏସି ଏସି ଲଗେଇଦେଲେ।
ଭଲ ଥଣ୍ଡା ଟିକେ ହଁ ପବନ ଟିକେ ହଁ ଭଲ ରୁହନ୍ତା ହଁ ହେତେଟା ଗରମ ଜଣା ପଡନ୍ତା ପବନ ଟିକେ ହେଲେ ବି ନାଇଁ ବୋହୁତୁ ଜୋରେ ଗରମ୍ ଘରେ ସବୁ କଣ କରୁଛନ୍ତି?
ଘରେ ମୋ ବୋଉ ବାହାରାରେ ଠିଆ ଥିଲା ବାପା ଯାଇଥିଲେ ଦୋକାନ କୁ। ନନା କମ୍ପାନୀ ଯାଇଛି ଆଉ ଆସନି ଆସିବା ଗୋ ଟେ ଆଠଟା ବେଳୁ। ତମ ହରେ?
ଆମର ସବୁ ଏଠି ବସନ୍ତି ବାହାରେ। ଗରମ୍ ହଉଛି ଜୋରେ କତରେ ରୋଷେଇ ନା ହେଇନି ହବ ବ ଆଉ ଲେଟ୍ରେ ହେଉଛି ଟିକେ ଆଉ ବସଛନ୍ତି ଆଉ।
ଅହଁ ଆମର ରୋଷେଇ ହେଇନି ଆଜି ଏ ପର୍ଯ୍ୟନ୍ତ ଆଉ କ ହେବ କେଜାଣି?
ଆଉ ଆଜି କଣ ହେଇଥିଲା ଲଞ୍ଚ?
ଲଞ୍ଚ ଆଜି ଭାତ ଡାଲମା ପୋଟଳ ଆଳୁ ଭଜା। ଆଉ ମିକ୍ସିଚର। ଆଉ କଣ ଆଉ ଖଟା ହେଇଥିଲା ମୁଁ କିନ୍ତୁ ଖାଇନି ଆଉ ଟମାଟୋ ଖଟା।
ଓହୋ।
ହୁଁ ତମେ କଣ ଖାଇଥିଲ?
ମୁଁ ଭାତ ଡାଲି ହେଇଥିଲା ଝୁଡ଼ଙ୍ଗା ଆଳୁ ଭଜା ହେଇଥିଲା ଆଉ ମିକ୍ସି ତରକାରୀ ଗୋଟେ ହେଇଥିଲା। ଟମାଟୋ ବାଇଗଣ ଆଳୁ ସିଝା ଟମାଟୋ ବାଇଗଣ ସେକା। ମିକ୍ସଚ
ହୁଁ ହଁ ଆମ୍ବ ଖାଅ ଆମ୍ବ?
ନା ମୁଁ କଞ୍ଚା ଆମ୍ବ ଖାଏ। କିନ୍ତୁ ପାଚିଲା ଆମ୍ବ ପସନ୍ଦ ନାହିଁ ମୋତେ।
ହଁ ମତେ ସେମିତି ଏତେ ପସନ୍ଦ ନାହି ଟିକେ ଟିକେ ଦ ମି ମିଠା ପୁରା ହେଇଥିବ ଜଷ୍ଟ ବାଲାନ୍ସ ମିଠା ହେଇଥିଲେ ଖାଏ। ବେଶୀ ମିଠା ହେଇଥିଲେ ଖାଏନି।
ପାଚିଲା ଆମ୍ବ ଜମାରୁ ପସନ୍ଦ କଞ୍ଚା ଆମ୍ବ ଖାଇଦବି ଯେତେ ଦେଲେ।
ମୁଁ ବି ସେଇ ପଚିଲା ଆମ୍ବ ଖାଏନି ଏତେ ବି ଭାତ ସହିତ ଯଦି ମୁଁ ବୋଉ ଖାଇବାକୁ ଆଣିଥିବ ତା ହେଲେ ମୁଁ ଖାଇବିନ ନିଯେ କଉ କାଟିକି ଆଣିବିନୀ।
ଆଉ ଜାମୁ କୋଳି ଖାଇଛ?
ହଁ ଆମର ଏଠି ଗଛ ଅଛି ଜାମୁ କୋଳି ଗଛ। କିନ୍ତୁ ଦି ତିନି ବର୍ଷ ଦି ବର୍ଷ ହଁ ଏ ବ ଆର ବର୍ଷ ଖାଇଥିଲି ବା ଆର ବର୍ଷ ଖାଇଥିଲି। ତମ ସାଲେ ଜାମୁଁ କୋଳି ଗଛ ଅଛି।
ଏପଟେ ନାହିଁ ଏଟା ବିକ୍ରି ହଉଛି ଯୋଉ କିଣିକି ଖାଇଥିଲି।
ଅ ହ।
ବିକ୍ରି ହଉଛି ଯୋଉ କିଣା ହେଇ କି ଆସ ଥିଲା ଖାଇଥିଲି ଗଛ କୋଉଠି କୁ ଭି ଭିତରେ ଥିବ ଗଛ ଦେଖିବାକୁ ପଡିବ ଆମର କାହିଁ
ହଁ ଆଉ ଦିଦି ତମେ ଏକ୍ଜାମ କୋଉଦିନ?
ଏକ୍ଜାମ ମୋର ଏବେ ନାହିଁ। ବୋଧେ ଆସିବ ସେଇ ଏଇଟା ଏଠି ଜୁନ ଜୁଲାଇ ଅଗଷ୍ଟ। ଆଡ଼କୁ ସେକେଣ୍ଡ ସେମିଷ୍ଟାର ହବ ବୋଧେ ଲାଗୁଛି ଆଉ।
ଓହୋ ପଢ଼ିସାରିଲାଣି ସବୁ?
ନା ପାଠ ତ ପଢ଼ୁନି ଆଉ। ପାଠ ପଢୁନି କିଛି।
ଆଉ ବୁଲିଆକୁ ସବୁ କୁଆଡେ ଯାଇଚ?
ବୁଲିବା ପାଇଁ କୁଆଡେ ଯାଇନି। ଖାଲି ଯାହା ନା। ଏବେ ତ ଦି ବର୍ଷ ହେଲା ଚାଲିଚି ଗୋଟେ ଖରାପ ରେ ସିଚୁଏସନ୍ ଖରାପ ଚାଲିଚି ଆଉ। ଆଉ କଣ ଯିବୁ ବୁଲିବାକୁ।
ହଁ।
ସିଚୁଏସନ୍ କୁ ନା ଯାଇନି।
ଓ ହୋ। ପୁରୀ
ପୁରୀ ହଁ ଯାଇଛି। ପୁରୀ ଯାଏ। ଏବେ ଆର ବର୍ଷ ଯାଇଥିଲି। ଏ ବର୍ଷ ଆଉ ତ ଯାଇପାରିବିନି।
ଆର ବର୍ଷ ଯିବା ଆଉ କଣ। ହୁଁ, ଅଛି ତ ସମୟ ଆଉ କଣ। ସମୟ ଅଛି ତ ଆଉ ନା।
ହୁଁ। ତମେ କୁଆଡେ କୁଆଡେ ଯାଇଚ ବୁଲିବା ପାଇଁ?
ମୁଁ ଚାରିଆଡେ ବୁଲିକି ଆଇଚି। କିନ୍ତୁ କୁଆଡେ ଯାଇଚି ନା ଜାଣିନି ତାର। ଏତେ ବି ଯାଇନି ବୁଲିବାକୁ। ତଥାପି ଏଇ ପାଖ ଆଖ କୋଉଠି ଯାଇଚି ଆଉ।
ଅ ହ। ମୁଁ ଯାଇଥିଲି। ମୁଁ ସେଇ ପ୍ଲସ ଟୁ ଅଁ ପ୍ଲସ୍ ଟୁ ପ୍ଲସ୍ ଥ୍ରୀ ବେଳକୁ ଯାଏ। ଏକ୍ସକର୍ସନ୍ ପିଲାମାନେ ଯାଆନ୍ତି ଯୋଉ ଚିଲିକା ଫିଲିକା ଆଡେ ସବୁ ବୁଲିଚି। ମୁଁ ଏବେ ଆଉ ହେ ଏବେ ଆଉ ଯାଇନି କେବେଠୁ ବୁଲାବୁଲି ବାହାରକୁ। କୁଆଡେ ଆଉ। ଖାଲି ପୁରୀ ଯାଇଚୁ ଫ୍ୟାମିଲି ସହିତ। ରଥଯାତ୍ରା ସୁନାବେଶ ବେଳକୁ ଯାଇ ଥିଲୁ। ସୁନାବେଶ ରଥରେ ନହେଲେ ଥିବେ ଠାକୁର ଯାଉ ଆମେ ଦେଖିବା ପାଇଁ। ଆଉ ଆଉ କୁଆଡେ ସେତେ ଯାଇନା।
ଆମେ ଯାଇଚର ଚାରିଆଡେ। କିନ୍ତୁ କୁଆଡ଼େ ଯାଇଛୁ ମନେନାହିଁ। ଏବେ କିନ୍ତୁ ଆଉ ଯାଉନି। ମାନେ ଛୋଟ ଯେତେବେଳେ ଥିଲି ହେତେବେଳେ ବହୁତ୍ ଯାଏ। ମୁଁ ଘର ଫ୍ୟାମିଲି ବାଲା ଙ୍କ ସହିତ।
ଛୋଟବେଳେ।
ସେଇ ଷଷ୍ଠ ପଞ୍ଚମ ପଢୁଥିଲି। ହୁଁ। ସେତେବେଳେ ଛୋଟ ହେଇଥାଉ ଗାଡିରେ ହଁ କୋଳରେ ବସେଇ ନେଇଯିବେ। ବଡ ହେଲେଣି କେତେ ପିଲାଙ୍କୁ ସେ ନେବେ ଏଇନା। ଆମ ଘରେ ବାହାରିବେ ପଚାଶ ଜଣ ପିଲା, ଫ୍ୟାମିଲିରେ। ଆଉ ସେ କେତେ ଜଣ କୁ ନେବେ ନେବେ। ଆମ ହଁ କୋଳରେ ବସି ପଳାଉ ଛୋଟ ବେଳେ। ଜାକି ଯୁକି ହେଇକି। ଏବେ ବଡ ହେଇଗଲୁଣି ସମସ୍ତଙ୍କୁ ଗୋଟେ ଗୋଟେ ବ ପର୍ସନାଲ ସିଟ୍ଟ ଦରକାରେ। ହଁ। ସେଇଥିପାଇଁ ମୁଁ
ଆଉ ଖାଇବାକୁ କଣ ହବ ରାତିରେ?
ରାତିରେ ରୁଟି ହବ ବୋଧେ ଆଉ।
ରୁଟି ନା? ଆମର ବି ସେ ରୁଟି କି ସିମେଇ ହବ।
ଓ ହ
ସିମେଇ ନହେଲେ ରୁଟି ଆଉ। ରୁଟି ନହେଲେ ସୁଜି ଉପମା ଏଇଟା ଭିତରୁ କିଛି ଜଳଖିଆ ହବ। ଆଉ ଭା ତ ହବନି ନନା ମନା କରୁଚି। ମୁଁ ଖାଇବିନି ଭାତ। ହଁ ହଁ ଆଜି କଲେଜ୍ ଯାଇଥିଲି। କଲେଜ ଯାଇଥିଲି କୋଚିଂ ଯାଇଥିଲି ହଁ। ଛୁଟି ତ ଖୋଲିଲାଣି କଲେଜ କାଲିଠାରୁ
ପୁଣି ପୁଣି ଛୁଟି ବଢେଇ ଦେଇଛି ନା କଣ?
ନାଇଁ ତ ହଁ ହେଇଥିବ ସ୍କୁଲ ପିଲାଙ୍କ ପାଇଁ ସ୍କୁଲ ପିଲାଙ୍କ ପାଇଁ ହେଇଥିବ?
ହଁ ହେଇଥିବ ଯାହାହେଲେ ପ୍ଲସ ଟୁ ଯାକେ ଛୁଟି ହୋଇଥିବ ହଁ ହଁ।
ହଁ।
ପ୍ଲସ୍ ଟୁ ଯାକେ ପିଲାଙ୍କର ଛୁଟି ପୁଣି ଅନଲାଇନ୍ କ୍ଲାସ୍ ହବ। ତାହାଲେ କଲେଜ ପ୍ଲସ୍ ଥ୍ରୀ ପିଲା ଗୁଡା ଯାଉ ନାହାଁନ୍ତି ନା ଛୋଟ ପିଲାରେ ହେଥି ପାଇଁ ବଡ ପିଲା ଯାଉଛନ୍ତି ସେମାନେ ଖରାରେ ଗରମ ହେଲେ ବି ଚଳିବ ତାଙ୍କର ସଂଷ୍ଟ୍ରୋକ ହେଲେ ଚଳିବ।
ହଁ ସ୍କୁଲରେ ଖରା ହେଲେ ସ୍କୁଲ ପିଲାଙ୍କୁ ଛୁଟି ଦିଆହବ। କିନ୍ତୁ କଲେଜ ପିଲାଙ୍କୁ ଛୁଟି ନାହିଁ ଆମେ ବୋଧେ ମଣିଷ ନୁହଁ ଆଉ ଆମେ ମଣିଷରେ ଗଣା ନୁହଁ। ଷ୍ଟୁଡେଣ୍ଟରେ ଗଣା ନୁହଁ ଆମେ।
ଖରା ପ୍ରବଳ ହଉଛି କାଟୁଚି ଆଉ ଆଉ ସମ କରାହଉନି
ଆମେ ତ ବଡ ମଣିଷ ହେଇଗଲୁଣୁ ଆଉ ହା ଆକାଶକୁ ହାତ ପାଇଗଲାଣି ଆମର ଆଉ। ଆଉ ବଡ ମଣିଷ ହେଇଗଲୁଣୁ ଆଉ ଛୁଟି ଦଉନାହାନ୍ତି।
ହେଲାଣି ବା ଗ୍ରାଜୁଏଟ୍। ସେଥିପାଇଁ ଗ୍ରାଜୁଏସନ ପିଲାମାନଙ୍କୁ ଗରମ ହବନି ସେମାନେ ଖରାରେ ଷ୍ଟ୍ରଙ୍ଗ୍ ଅଛ
ହ ଆମେ ବା ପ୍ରୋଟିନ ଖାଇ ଖାଇ ଶକ୍ତ ହେଇଯାଇଛୁ ସୂର୍ଯ୍ୟ କଣ ଆମକୁ ଟକ୍କର ଦବ? ଆମେ ସୂର୍ଯ୍ୟକୁ ଟକର ଦେଇଦବୁ ସେ ସେଥିପାଇଁ ଆମକୁ ସେ ଛୁଟି ଦଉନାହାନ୍ତି ସମୁ ସବୁ ସ୍କୁଲ କଲେଜ ଛୁଟି କେଜାଣି ଆମରି କଲେଜ ଖାଲି ଖୋଲା ଅଛି।
ହଁ ମୁଁ ତ ଦେଖୁଥିଲି ଏଭ୍ରି ପିଲାଙ୍କର ଏଠି ଭୁବନେଶ୍ୱରରେ ସ୍କୁଲ ନା ଅନଲାଇନ ଆଜି କ୍ଲାସ ହଉଥିଲା ଛୋଟ ପିଲା ଗୁଡା ଏଇ ଷ୍ଟାଣ୍ଡାଡ ଫୋର। ରୋଡ଼ରେ ଝିଅଟେ ଅଛି।
ଛୁଆଙ୍କର ବି ବଢିଆ ଆମ ସ୍କୁ ସ୍କୁଲ ଯିବାକୁ ପଡ଼ିବନି କି କଲେଜ ଯିବାକୁ ପଡ଼ିବନି ଖାଲି ଘରେ ବସି ଅନାଲାଇନ କ୍ଲାସ କରିବୁ ଖାଲି ବାପା ମାଆଙ୍କୁ କହିବୁ ଗୋଟେ ଫୋନ ଦିଅ ସଇଲା ଅନଲାଇନ କ୍ଲାସ କରୁଛ କି କଣ କରୁଛ ସେମାନେ କେମତି ଦେଖିବେ?
ହୁଁ।
ବଢିଆ ଖାଲି ଫୋନ ଦିଅ ଫୋନ ଦେଖାଅ ଆଉ କିଛି ନାହିଁ।
ଆଉ କିଛି କାମ ଧନ୍ଦା ନା ଆମର ମୁଁ ତ ସେଇ ମାନେ ପ୍ଲସ ଟୁ କୁ ଯାଏଁ ମୁଁ ମୋବାଇଲ ଧରି ନଥିଲି ପ୍ଲସ୍ ଥ୍ରୀ ଫାଷ୍ଟ ଇୟର୍ ସେକେଣ୍ଡ ଇୟର୍ ସରିଗଲା ପଛକେ ମୋବାଇଲ ଧରି ନଥିଲି। ସେ ଫାଇନାଲ୍ ଇୟର ବେଳକୁ ବହୁତ କଷ୍ଟ ମୋତେ କହିଲେ ଟେନ୍ଥରେ ଯଦି ଫାଷ୍ଟ ଟିଭିଜନ ରଖିବୁ ତାହାଲେ ତତେ ଫୋନ୍ ଦିଆହବ ପ୍ଲସ୍ ଟୁରେ ମୋର ଫାଷ୍ଟ ଡିଭିଜନ ରହିଲା କିନ୍ତୁ ଦେଲେନି ସେ ତାପରେ ପ୍ଲସ୍ ଟୁ କୁ ଆଇଲେ ହଉ ହେଇଗଲାଣି ତ ଆଉ ପ୍ଲସ୍ ଟୁରେ ଯଦି ଫାଷ୍ଟ ଡିଭିଜନ ଭଲ ମାର୍କ ରଖିବୁ ତାହେଲେ ପ୍ଲସ ଟୁ ରେ ତତେ ମୋବାଇଲ ଦିଆହବ। ମୋର ପ୍ଲସ ଟୁ ରେ ବି ଫାଷ୍ଟ ଡିଭିଜନ ରହିଲା ମୋବାଇଲ ଦେଲେନି ତାପରଠୁ ବା ଧ୍ୟରେ ପ୍ଲସ ଥ୍ରୀ ଫାଷ୍ଟ ଇୟର ସେକେଣ୍ଡ ଇୟର ସରିଗଲା। ଫାଇନାଲ ଇୟରବେଳକୁ ଆମର ବୋଧେ ଅନଲାଇନ କ୍ଲାସ ନା କଣ ଗୋଟେ ନିହାତି ଜରୁରୀ ହେଲା ବୋଲି ମତେ ମୋବାଇଲ କିଣିକି ଦେଲେ ନହେଲେ ସେ ଟା ବି ଦେଇନଥାନ୍ତେ ମତେ ଧରିନଥାନ୍ତି।
ଓହୋ ତମେ ଦିଦି ବଡ ଘରର?
ବଡ଼ ଘରର ମାନେ?
ମାନେ ତମ ଉପରେ ଆଉ କିଏ ଅଛନ୍ତି ନା ନାଇଁ?
ନାଇଁ ମୁଁ ବଡ। ମାନେ ଦାଦା ବଡ଼ ବାପା ଏ ଅଛନ୍ତି, ମୁଁ ଏମିତି ଦେଖିବାକୁ ଗଲେ ଅପା ହେରିକା ପାଞ୍ଚ ଭାଇ। କିନ୍ତୁ ମୁଁ ସମସ୍ତଙ୍କଠୁ ସାନ ହେବି। ମୁଁ ସମସ୍ତଙ୍କଠୁ ସାନ ହେବି, ଝିଅ ଭିତରେ ମୁଁ ସାନ କିନ୍ତୁ ଅଁ ଏମିତି ଆମ ଘର ହିସାବରେ ଦେଖିଲେ ଆମେ ମୁଁ ବଡ ହେବି, ପୁଅ ସାନ ହବ ଆଉ।
ହୁଁ। ହଁ
ସେଇଥିପାଇଁ ଆଉ ପୁଣି ଦେଲେ ପ୍ଲସ ଥ୍ରି ରେ।
ପ୍ଲସ୍ ଥ୍ରୀ ଫାଇନାଲ ବେଳକୁ ଦେଲେ ମୋବାଇଲରେ ଆଉ
ମୋବାଇଲ ପାଇଲା ପରେ ଯୋଉ ଖୁସି ଟା ସେଟା କେମତି ଲାଗିଥିବ।
ସେଟାତ ନୂଆ ନୂଆ ଫୋନ, ହ ଏବେ ଜୋ ପିଲା ଟେନ୍ ଏଥିରୁ ମୋବାଇଲ ଧରିଲାଣି ତାଙ୍କର କଣ ଅଛି? ଛୋଟ ପିଲା ଗୁଡ଼ାକ ସିନା ଆମେ ମୋବାଇଲ ଦିଅନ୍ତୁ, ଆମେ ମୋବାଇଲ ଧରିବୁ କ୍ଲାସ୍ କରିବୁ।
ଆଜିକାଲି ଛୁଆ ଜନ୍ମ ହଉଛନ୍ତି ହୁଁ ଛୁଆ ଜା ମହତବେ ଦି ତିନି ଦିନ ପରେ ଫୋନ ଖାଉନି ତାକୁ ଫୋନ ଦେଇ ଦେ ସେ ଖାଇବ। ଆଉ କାନ୍ଦୁଛି ଫୋନ ଦେଇଦେ ସେ ଦେଖିବ କାନ୍ଦିବନି ଆଉ। ସମ ଛୋଟ ପିଲାମାନେ ବି ଆଜିିକାଲି ଫୋନ ଚଲଉଛନ୍ତି। ମୁଁ ଯେତେବେଳେ ଫୋନ ଧରିଆ ଜାଣିିନଥିଲି କଣ ମୁଁ ଯଆଡେ ଯାଇଥିବି ମାନେ ସପିଙ୍ଗ ମଲ୍, କି କିଣା କିଣି କରିବାକୁ ଯାଇଥିବି ସବୁ ବକଟ ବକଟେ ଛୁଆ ଧରିକି ଫୋନ ଖେଲୁଥିବେ ଭୁ
ସମସ୍ତେ ଆଜିକାଲି ଛୁଆ, ବର୍ଷେ ହେଇନଥିବ ସେମାନେ ଦେଖୁଛନ୍ତି ବା ମୋବାଇଲ। ସେମାନଙ୍କ ସହ ଆମେ ମୋବାଇଲ ଦେଖିବୁ
ତାଙ୍କର ସେଇଟା ବଢିଆ, ବାପା ମାଙ୍କର କଣ କହିଲ ଆଉ ବୁଝେୟାକୁ ପଡିବନି ଛୁଆକୁ। ହଁ ଫୋନ ଦେଇଦିଅ ମ ସେ ତାର ଯାହା କରୁଛି କରୁ।
ହଉ ହଉ ରଖୁଛି।
ହଁ ହଁ।